ହ୍ୟାଲୋ! ବ୍ୟସ୍ତ ଅଛନ୍ତି କି ଶୁଭ ସନ୍ଧ୍ୟା!
ସୁୁଭ ସନ୍ଧ୍ୟେ।
ହୁଁ କଣ ଚାଲିଛି?
ହଁ ସେଦି ଆଉ ବସିଛି ଆଉ ଯାଇଥିଲି ଗୋଟେ ମେଡିକାଲ କାମରେଥିଲି
ଆଛା ମେଡିକାଲ ନିଗମରେ, ମୁଁ ଭାବିଲି ଆପଣ ବୋଧେ ଆପଣଙ୍କର ବ୍ୟବସାୟରେ ଲାଗି ପଡିଛନ୍ତି। ଆଉ ବର୍ଷା ପାଇଁ ବର୍ଷା ତ ବଢିଆ ଚାଲିବ।
ବର୍ଷା ଭରି ଚାଲି ହଉଛି ବର୍ଷା ତ ଦିନ ଆ ପକଉଛି ଲଗେଇଥା ଛାଡି
ହୁଁ ଆଜି ଛାଡୁନି ସକାଳୁ ସକାଳୁ ଲଗା
ଆପଣ ବଗିଚା ନାଇଁ
ଆଜ୍ଞା ହଁ ଆମ ଆମ ଆଡେ ହଁ ହେଇଛି। ଆମଠ ତ ସକାଳୁ ବର୍ଷା ହଉଚ ଯେ ହଉଛି
ଆଜ୍ଞା।
ସକାଳୁ ବର୍ଷା ହଉଚ ଯେ ହଉଚ
ହଁ।
କରୁଛୁ କଣ କରୁଛନ୍ତି?
ସେଇ ପୁରା ପୋଖରୀ ହେଇଯାଇଛି ଉପରେ
କଣ କହିଲେ?
ଘରେ ଆଚୁଲି ନେଟୱାର୍କ ଆସୁନି। ସେଥିପାଇଁ ଠିକ ସେ ଶୁଭୁ ନଥିଲା ମୁଁ ଉପରକୁ ଆସିଲି ଉପର ପୁରା ପାଣି ରେ ଭର୍ତ୍ତି ଛାପ ମେଡିକାଲରେ କାମ ଥିଲା କଣ?
ହଁ ମେଡିକାଲରେ ଟିକି କାମ ଥିଲା ମାମା ମାଡ଼ବ ଉଠ
ହୁଁ ହୁଁ ହୁଁ।
ଆଛା ମାଙ୍କୁୁ ନେଇକିଥିଲେ?
ହଁ।
ହଁ ଖାଇଛନ୍ତି କଣ ଆଜି? ମୁଁ ତ ପାଠ ପଢେ ପିଜି କରେ।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
ହୁଁ।
ଏଇଟା କଣ ଫାଷ୍ଟ ଇୟର ନା ସେକେଣ୍ଡ ଇୟର?
ଏଇଟା ସେକେଣ୍ଡ ଇୟର। ମୋର ଉତ୍କଳ ୟୁନିଭର୍ସିଟି।
ଉଁ ହୁଁ କୋଉଠି ଭୁବନେଶ୍ଵରରେ?
ଭୁବନେଶ୍ଵର।
ହୁଁ ଆପଣ ଭୁବନେଶ୍ଵର ରହୁଛନ୍ତି?
ମନ୍ଦିର ମାଳିନୀ ସହର ଆଜ୍ଞା।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
ହଁ ହଷ୍ଟେଲ।
କଥାରେ ପୁରା ହସି ହସି କହୁଚ।
କାହିଁକି ଭଲ ଲାଗୁନି?
ଭଲ ଲାଗେନି କଣ ମୁଁ ମନା କଲି କି ହେଇଥି ପାଇଁ ତ
ଆଚ୍ଛା ଆଚ୍ଛା।
ଭଲ ଲାଗିଲା ବୋଲି ବ
ଆଚ୍ଛା ଆଚ୍ଛା ମୁଁ କହିଲି ବୋଧେ ଭଲ ଲାଗୁନି ବୋଲି ଆପଣ ପଚାରିଲେ। କି ହସି ହସି କାଇଁ କଥା ହଉଚ।
ହୁଁ କଣ ଆଜି ଖୁସିରେ ଆଜି କଣ ଗୋଟେ ମିଳିଯାଇଛି କି ଅଧିକ ଅଧିକ
ନାଇଁ ନାଇଁ ଖୁସିରେ କିଛି ମିଳିନି ଏମିତି ଆଉ। ମତେ ଭଲ ଲାଗେ ସମସ୍ତଙ୍କ ସହିତ ଏମତି ହସି ହସି କଥା ହେବା ପାଇଁ।
ସେଇଟା ଭଲ କଥା।
ହଁ କିଏ କାହାକୁ ଚିହ୍ନିଚି ବା ଜାଣିଛି ଏମତି ହସି ହସି କଥା ହେଲେ ଯଦି ମନ ଭଲ ରହୁଚି। ତ କଥା ହବା କଥା, ଆଉ ହସିବା ତ ଭଲ ନା ଦେହ ପାଇଁ।
ହଁ ନିହାତି ନିହାତି।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
ହୁଁ ପାଖରେ କିଏ ଅଛନ୍ତି ନା କଣ?
ନାଇଁ ନାଇଁ ମୁଁ ଏକା ଉପରେ ହିଁ ବୁଲିକି କଥା ହେଉଛି ଛାତ ଉପରେ।
ଦେଖିକି ହେଇଠୁ ଭୁତଫୁତ ବାହାରିବ ଡରିବ ହେଇଠୁ।
ନାଇଁ ନାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ନା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ।
ହୁଁ ହୁଁ।
ଗଛ, ପତ୍ର, ତାରା, ଆକାଶ।
ଗଛ ପତ୍ର ରେ କଣ ।
ଅ ନାଇଁ ଛାତରେ ନାଇଁ ଆମର ଆକ୍ଚୁଆଲି ଯୋଉଠି ରହୁଚି, ସେ ଚାରିପଟ ଯାକ ଗଛ ଲାଗିଛି। ଆକ୍ଚୁଆଲି ଲୋ ଲୋକମାନେ କଣ କରୁଛନ୍ତି ନା ଏଇ ସମୟରେ ଗଛ କାଟି ଦଉଛନ୍ତି। କିନ୍ତୁ ମତେ ଖୁସି ଲାଗୁଛି ଯେ ମୁଁ ଯୋଉଠି ଅ ଛି ସେଠି ପୁରା ଗଛ ପତ୍ରରେ ପରିପୂର୍ଣ୍ଣ ପିଓ ମାନେ କଣ ପିଓର ଅମ୍ଳଜାନ ପାଉଛି ମୁଁ ଏଠି।
ହଉ ପାଓ କିଏ ମାନା କଲା।
ହୁଁ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ମମି, ବାବା, ଭାଇ।
କଣ ଦି ଭାଇଭଉଣୀ?
ହୁଁ। କୁହନ୍ତି ନା ଛୋଟ ଭାଇ ବଡ ଛୋଟ ପରିବାର ସୁଖୀ ପରିବାର।
ହୁଁ ଭାଇ କଣ କରନ୍ତି?
ଭାଇ ଭାଇ ଜବ୍ କରନ୍ତି। ପ୍ରାଇଭେଟ କମ୍ପାନୀରେ।
କଣ ଜବ୍ କଣ?
ଉଁ ସେ କରନ୍ତି କଣ କି ଯୋଉ ଆମର ଯୋଉ ଅ କଣ କହନ୍ତି ଇଣ୍ଡଷ୍ଟ୍ରିଲ ଏରି ଅଛି। ସେଠି ଯୋଉ ପ୍ଲାଣ୍ଟ ପ୍ଲାଣ୍ଟରେ ମ୍ୟାନେଜର ଅଛନ୍ତି।
ହଁ।
ହଁ ଖୋଦା
ସେରେ।
ହୁଁ ହୁଁ।
ଖୋର୍ଦଆରେ ପ୍ଲାଣ୍ଟ କାମ ଆପେ ଆପେ ହଉଚି।
ହୁଁ।
ଥରେ ଅଧେ ଗୋଟେ କନ୍ ମୋ ସାଙ୍ଗ ଗୋଟେ ଥିଲାତ ସେ କହୁଥିଲା।
ଆଛା, ଆଉ ଆପଣଙ୍କର କଣ ଚାଲିଚି?
ମୋର କଣ ଚାଲିବ ହଁ, ଭଲ ଅଛି।
ଆଚ୍ଛା, ମେଡିସିନ ଆଣିଲେ ଆପଣ ତାଙ୍କ ପାଇଁ?
ହଁ ହଁ। ଆପଣଙ୍କର ବ୍ୟବସାୟ ଏନୁ ବନ୍ଦ ଅଛି ନା କଣ?
ବ୍ୟବସାୟ ହେଲେ ମୋମୋସ ବିଜନେସ ଚାଲିଛି ଆଉ।
ହୁଁ, ବନ୍ଦ ଅଛି।
ଆଜି ବନ୍ଦ ଅଛି, କାଲି ବି ବନ୍ଦ ଥିଲା, କାଲି କାଲି ଖୋଲା ହବ ଆଉ।
ହଁ, ଲାଗି ପଡ଼ିବେ ପୁଣି ଆପଣଙ୍କ କାମରେ ହଁ, ଆପଣ ନ୍ ଆପଣଙ୍କ ଗାଁ କୋଉଠି?
ଆମର ନୟାଗଡ଼। ନୟାଗଡ଼ଠୁ ପନ୍ଦର କିଲୋ ମି ଭିତରେ ଆଉ କିନ୍ତୁ ନୟାଗଡ଼ ରେ ରହୁ।
ଗାଁ ରେ ହିଁ ରୁହନ୍ତି?
ଟାଉନ ଅଛି।
ଓହୋ, ଏଇ ଗାଁ ପରିବେଶ ଭଲ ନା। ହୁଁ।
ଗାଁ ପରିସର ଭଲଯେ, ଗାଁ ରେ କଣ ଇନକମ୍ସ ସୋର୍ସ କଣ ଅଛି କି?
ହଁ, କିନ୍ତୁ କିନ୍ତୁ କିନ୍ତୁ ଗାଁ ରେ ସିନା ନାହିଁ, କିନ୍ତୁ ଗାଁ ପରିବେଶ ଟା ଭଲ ଲାଗେ ନା ବାହାର ସହର ଅପେକ୍ଷା।
ହଁ ମନା କଲି କି?
ନାଇଁ ନାଇଁ।
ଗାଁ ପରିବେଶ ଭଲ ଲାଗେ ଯେ, ଯେହେତୁ ଆମେ ଯେହେତୁ ଭ ତମ କଥା ଆଉ ତମରିତି ପିଜି କରୁଚ କି ଆର୍ଟ୍ସ କରୁଚ। ସେମିତି
ହଁ ଆରେ କାମ ହଁ କାମ ନଥିଲେ ତ ଗାଁ ବୁଲିବାକୁ କାମ ଥିଲେ ଆଉ, ଗାଁକୁ ଆମେ ଇ କରିପାରିବା କି?
ବାସଗାଁ ଯେହେତୁ, ଜନ୍ମମାଟି ଗାଁକୁ ଆମେ କଣ ଯାଉନୁ କି? ଯାଉଚୁ। ଭଲ ମନ୍ଦରେ ଯାଉଚୁ, ଆସୁଛି ମାନେ ପ ଫୁ ପୁନ୍ୟ ପର୍ବ ଉଁ ଉଁ ଯାନଯାତ୍ରା ହେଲା ଯେ ନାଇଁମ ଗାଁ ଯେହେତୁ, ଗୋଟେ ଓଡିଆ ସେଠି ଆମେ ରହୁଚେ ଗୋଟେ ଚଳୁଛେ।
ହୁଁ, ଗାଁ ରେ ଗାଁ ରେ ତ ଯାତ୍ରା ଇଏ ଟାଇମ ବ ଲାଗେ ନା।
ହୁଁ, ହହୁ।
ହୁଁ, ହଁ ଯେତିକି ସମୟ ବି ରୁହ ସେତିକି ସମୟ ଭଲରେ ଖୁସିରେ କଟିଲେ ବଢିଆ ଲାଗେ ଗାଁ।
ହଁ, ଅଞ୍ଚରା ଏଇଠି ଦଣ୍ଡ ପର୍ବ ଏଇଠି ଆସଚି ନା ଦ ରସୁଲ କାଡେ ଆସ ସେ, ଡାଇମୁଣ୍ଡା କ ଆମ ଗାଁରେ ରହୁଛି। ଆମର ନାଚ ହରିକା ହଉଛି ମାନେ କଳାକୃତି ସବୁ ସେଥିରେ ମୁଁ ଦିଆ ରେ କେମିତି ହବ?
ଆପଣଙ୍କ ଆଡେ ତାହେଲେ, ଦଣ୍ଡ ନାଚ ବି ହୁଏ ନା ଦଣ୍ଡନାଚ ଗଞ୍ଜାମରେ ଫେମସ ମେବି ଓ ଗଞ୍ଜାମ ରେ ବୋଧେ ପ୍ରସିଦ୍ଧ।
ହଁ ପ୍ରସ୍ତିତ ଯେ କିନ୍ତୁ, ଆମର ଗାଁ ଏରିଆ ଯେହେତୁ, ଏବେ ସେତେବେଳେ ହଉଥିଲା ଦଣ୍ଡନାଚ। କିନ୍ତୁ, ଏବେ ଦଣ୍ଡନାଚ ହଉନି କିଛି ପୌରରାଣୀକ ମାନେ ବହି ଉପରେ ଆଟ୍ କରି କରୁଛନ୍ତି।
ଆଚ୍ଛା ଆଚ୍ଛା। ଯାହା ହଉ ମାନେ ସେଇଟା ଲୋପ ତ ପାଇନି ରଖିଛନ୍ତି।
ହୁଁ। ଆମ ଗାଁ ରେ ଅଛି। ଆମ ଗାଁ ରେ ମୁଁ ପିଲାଦିନ ଜନ୍ମ ହେଲା ଦିନରୁୁ ମୁଁ ଦେଖି ଆସିିଛି। ଦେଖି ଆସିଛି ଏବେ ଦି ତିନି ବର୍ଷ ହେଲା ମୁଁ ବି ଗାଁ ରେ ମିଶିଲିଣି ନାଚରେ
ଯାହା ହଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଏତେ ସବୁ କାମରେ ବି କଣ କୁହନ୍ତି ପାରଙ୍ଗମ ଅଛନ୍ତି।
କଳା ମାନେ କହିବାକୁ ଗଲେ କଳାରେ ଆମ ଦେହ ଭର୍ତ୍ତି ଅଛି।
ଯା ହଉ ହୁଁ।
ଯୋଉ କଳା ମାନେ ଅଛି।
ହୁଁ। ବଢିଆ ଲାଗିଲା ଶୁଣିକି ଆଉ ସନ୍ଧ୍ୟାରେ କଣ ଖାଉଥିଲେ?
ତ ଆଳୁଭର୍ତା, ଡାଲମା । କଣ ତା ମାନେ ବେସର କରି ସେଇ ଟାଇପ ର କରି ସେକା ହେଇକି ଭଜା ହେଇଥିଲା ଗୋଟେ ଆଉ।
ହୁଁ ଯା ହଉ।
ଆ ତମକୁ ରୋଷେଇଆବାସ ଆସିଛି ନା?
ମାଁ ।
ହଁ ।
ହଁ। ଯେମିତି କି କାମ ଜଳେଇଲା ଭଳିଆ ଆଉ।
ଚଡେଇଲା ଭଳିଆ ଆଉ।
ହୁଁ। କାମ ଚଳିଲା ଭଳିଆ ଭାତ, ଡାଲି, ଆଳୁ ଚଟଣି ଚିକେନ କଷା, ମଟନ୍
ଚଳେଇଲା ଭଳିଆ କଣ?
ଆରେ କିନ୍ତୁ ଯୋଉ କୁହନ୍ତିନି ଯୋଉ ଓଡିଆ ଅଥେଣ୍ଟିକ ଖାଦ୍ୟ ବେଶର ପିଠା ପଣା ସେଗୁଡା ମୁଁ କିଛି ଜାଣିିନି। ବାସ ଖାଲି ଖାଇ ଜଣିଛି
ହୁଁ ପୁସ୍ତକ କମତି ଗୋଟେ ଥାଏ ନା ସେଇଟା କିଛି ଜାଣିନି ମୁଁ ପୋସ୍ତକ କୁହନ୍ତି ଗୋଟେ ଥାଇନି ଗୋଟେ କରନ୍ତି? ତଉ କଣ ଏମିତି ଗୋଟେ କୁହନ୍ତିି ମୁଁ ତାକୁ ନା ହଁ ବାସ ମୁଁ ତ ନାଁ ବି ଜାଣିନି ଠିକ୍ସେ କହିପାରୁନି ତାକୁ ଜାଣିନି
ତମ ଖାଲି ଖାଇ।
ହଁ ବାସ ମୁଁ ବି ସେ ଖାଇଦିଏ ଆରେ କିନ୍ତୁ ତମେ ଜାଣିନ ବଟ୍ ମୁଁ ବଟ୍ ହୁଁ। ମୋର ଜାଣିବା ତ ନିହାତି ଦରକାର ନା ଆପଣ ସିନା ଜାଣିନାହାନ୍ତି ଆଉ ଧୀରେ ଧୀରେ ଶିଖିଯିବା ଆଉ।
ହଁ। କେ କା ମା ପେଟରୁ ସିଖିଯାଉଛି କି ସବୁ ଜିନିଷ ବା ବାହାରହାର ଆମ ଚାଲ ପାଞ୍ଚଟା ଲୋକ ସଙ୍ଗେ ମିଶିଲେ ପାଞ୍ଚଟା କଥା ଜାଣିଲେ
ଆପଣଙ୍କର କଣ ସବୁ ଭଲ ଲାଗେ ମାନେ କଣ କରିବାକୁ ହବି? ଯେମିତି କୁହନ୍ତି ବହି ପଢିବା କି ଅ ଗୀତ ଶୁଣିବା କି ନାଚ କରିବା।
ମତେ ଗୀତ ଶୁଣିବାକୁ ଭଲ ଲାଗେ।
ଆଚ୍ଛା। କଣ ଓଡିଆ ଗୀତ ନା ହିନ୍ଦୀ ଗୀତ?
ହିନ୍ଦୀ, ଓଡ଼ିଆ ଦିଟା ଆଙ୍କ ଭଲ ଲାଗେ।
ହୁଁ ହୁଁ।
ହୁ ଆଉ କଳାକୃତି ଉପରେ ଯୋଉ କହୁଛ। ସେ କଳାକୃତି ଉପରେ ଭଲ ଲାଗେ ଟିକେ କି ମାନେ ବନେଇବା ଗୋଟେ ମତେ ଭଲ ଲାଗେ।
ହୁଁ ଯାହା ହଉ।
ସାହାଯ୍ୟ କରିବାକୁ ମାନେ ଗୋଟେ ମନବୂର୍ତ୍ତି ମୋର
ଯା ହଉ ଆଜିକା ଡେଟ ଆଜିକା ଯୁଗରେ କେହି କାହାକୁ ସାହାଯ୍ୟ କରୁନାହାନ୍ତି ଆପଣ ଆପଣ କହିଲେ ସେଇଟା ବଡ କଥା କରିବା ନକରିବା ସେଇଟା କାହା ଉପରେ ନିର୍ଭର କରେ। କିନ୍ତୁ ଏମିତି ଚିନ୍ତାଧାରା ରଖି
ନାଇଁ ଏମିତି ଏମିତି ନୁହେଁ ସମସ୍ତିଙ୍କୁ ସାହାଯ୍ୟ କରିବ ସେଟା ଥିବ। ମାନେ ସବୁ ତମ ଗୋଡ ହାତ ଚଳୁଥିବ ମୁଁ କହିବି ପାଣିଟେ ଆଣିଦେ ସେମିତି କହିବ କି? ତମେ ଚୁଥିଲା ତମେ ତୁ ଆଣିପାରିବ ଅସୁବିଧା ହେଲା ସେଇଟା ସାହାଯ୍ୟ କର ସେଇଟା ବି କୁହନ୍ତି ସାହାଯ୍ୟ ଆଉ ତମର ସବୁ ଚାଲୁଥିବ ସବୁ ଅର୍ଗ ଚାଲିଛି ତମେ କହିବ ନାଇଁ ଚାଲୁଚି ପାଇଁ ଏଇ କାମଟା କରିଦେ ସେଇଟା କରିବାଟା ଅନୁ
ଯାହା ହଉ ଭଲ ଲାଗିଲା ଏତେ ସବୁ ଭଲ କଥା ଗୋଟା ଶୁଣିକି ସନ୍ଧ୍ୟା ସମୟରେ
ହଁ ହଉ ରଖିଦିଅନ୍ତୁ ପରେ ଏ କେତଳେ କଲ କରିବେ ଆଉ।
ଆଜ୍ଞା ଜୟ ଜଗନ୍ନାଥ।